ଉଁ
ହଁ ମ୍ୟାଡ଼ାମ କଅଁ କରୁଚ଼ନ୍ତି।
ବସିଛି ତମେ?
ଇଏ ତ ନିଦ ପୁରା ଜବର ମାନେ ନିଦ ପୁରା ଜୋର ହେଲାଣି।
ତମକୁ।
ହଁ କଣ କରିଆ ଶୋଇ ପଡିଆ ନା କଥା ହବା ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ମୁଁ କଇଲି ଶୋଇପଡିବେ ନା କଥା ହବା
ତମ ଯୋଉ ସାଙ୍ଗ କହୁଥିଲ
ଆଜ୍ଞା।
ମୁଁ କହିଲି ତମର ଯୋଉ ସାଙ୍ଗ କହୁଥିଲ କେମିତି କଥା ହବ
ଓ ତାଙ୍କୁ ମେସେଜ କରିଥିଲି
ହୁଁ
ତମେ କେମିତି ଜାଣିପାରିଲ।
ନା ନା ନା ତମେ କହିଲ ନା ନିଦ ଲାଗୁଛି କଥାବାର୍ତ୍ନା କଣ କରିବା ତମକୁ ସେଥିପାଇଁ କହ ନିଦ ଲାଗୁଚ ତ ତମ ସାଙ୍ଗ ସହିତ କେମତି ହଁ
ହଁ ସାଙ୍ଗସହିତ କଥା ହବା ତ ଧାର୍ଯ୍ୟ ହଉ ଆମେ ଏଇକନା କଣ କାର୍ଯ୍ୟରତ ନା ଆଉ ସେଠି ଆମେ ନିଦକୁ ଆମେ ଦେଖିବା କି ସେଠିକ ଗୁରେଇବା ନ ନାଇଁ
ହୁଁ
ଯେମିତି ଆମେ ଭାବିବା ଦଶମ ପରୀକ୍ଷା ଚାଲିଛି
ତମ ଭଉଣୀ ବି ତା ସହିତ କଥା ହଉଛନ୍ତି
ନା ନା ନା ସେ ଦି ଜଣ ଅଛନ୍ତି ଦି ଜଣ ଯାକ ଦି ଜଣଙ୍କ ସହିତ କଥା ହଉଛନ୍ତି
କ ମାନେ ସେ କଲରେ
ନା ନା ନା ନାଁ ସିଏ ଦି ଜଣ ଦି ଜଣଙ୍କ ସହିତ କଥା ହଉଛନ୍ତି
ଅ ସାର୍ ମୁଁ ଭାବିଲି ବୋଧେ ଓ ମୁଁ ଭାବିଲି ଯଦି ଫୋନ ରେ
ହଁ ଏଠି ହଁ
ମଶା ଆମ ଏଠି ଘର ପାଖରେ ପ୍ରବଳ ମଶା
ଆମର ବି ସେୟା
କଣ କେମିତି ମଶା ତ ଜବର ମୁଁ ଆମ ଘର ଛାତ ଉପରେ ବଇଛି ଆଉ ଲାଇନ ଦିଥର ଗଲାଣି।
ହୁଁ
ଆଉ।
ହଉ।
ତାପରେ ଆମେ ବି ଗରିବ ଘର ଇନଭେଟର ନାହିଁ। ବ୍ୟାଟେ୍ରୀ ନାହିଁ।
ହୁଁ ହୁଁ
ଏଟା। ଏ ଗାଈ ଟାକୁ ଦେଖିବାକୁ ପଡିବ ଗାଈ ଘରେ ବି ଫ୍ୟନ୍ ଲାଗିଛି ଗୁହାଳେ।
ହୁଁ
ସି ବି ଗୋଟେ ଜୀବ ନା।
ହଁ ସିଏ ପୁଣି ରହିବେ କେମିତି ତାଙ୍କ ତ ମଶା ଫସା ବି ହେଉଥିବ।
ତାକୁ ଟିକେ ଦେଖିବାକୁ ପଡୁଛି ରାତି ମୁଁ ଟିକେ। ମାନେ ଗୋଟେ ଛୋଟ ବାଛୁରୀ ଅଛି ତା ପାଇଁ ଖାଦ୍ୟ କାଲି ପାଇଁ ଯୋଗାଡ଼ କଲେ। ତାପରେ ପରନ ହଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ହଉଛି ଆମୁ ବଡ଼। ତାପରେ କିଣାକିଣି ବୋଉ ବି ଆଜି କହୁଥିଲା ଯାହା ଗୋଟେ ପେଣ୍ଟ ହଉ କି ଗଞ୍ଜି ହଉ ନେଇଆ। ମୁଁ ବି ତୁ ଆଣିଲିନି କାଲି ଯିବି। କାଲି ଗୋଟେ ସାଙ୍ଗ ଟା ଆସିବ ଯିବି ଭୁବନେଶ୍ଵର ତା ସାଙ୍ଗରେ ଯାଇ ତାକୁ କହିଛି ମୋ ପାଇଁ ଗୋଟେ ଗଞ୍ଜି ଆଣିବୁ। ଦେଖିବା କଣ ହଉଛି।
ହୁଁ
ତମେ ବଡ଼ନା?
ମୁଁ ବଡ଼ ନାହିଁ ମୋ ଦିଦି ଅଛି ବଡ଼।
ତମ ଦିଦି ବିବାହ ହେଇଯାଇଛି ନା?
ହଁ ହଁ।
କଉଠି ବିବାହ କରୁଛିନି?
କଟକରେ।
ଓହୋ ଭାଇ କଣ କରୁଛନ୍ତି?
ମୋ ଭିଣୀ ତ।
ଆଜ୍ଞା।
ସି ସଫ୍ଟେୟାର୍ ଇଞ୍ଜିନିୟର ଅଛନ୍ତି।
ଓହୋ ଏବେ କେଉଠି ବାଙ୍ଗାଲୋର ନା ଘରେ।
ବେଂଲୋର୍ ବେଂଲୋର ବାଙ୍ଗଲୋର ଲୋକେସନ୍ ଥିଲା କି ଏବେ ହେଯାଇ ଚି ଭୁବନେଶ୍ୱର ଏବେ ଜଷ୍ଟ ରସେଣ୍ଟ ଗୋଟେ ସପ୍ତାହ ହେଲା ହେଇଛି ଏବେ ଗୋଟେ ତାହେଲା ହିଁ ଭୁବନେଶ୍ୱରରେ ଯାଉଛନ୍ତି।
ହଁ ତମେ ସେଇଠି ରହୁଛ ବୋଧେ ପାଖାପାଖି।
ନାହିଁ ପାଖାପାଖି ନାହିଁ ସିଏ ତ କଟକରେ ରହୁଛନ୍ତି କଟକରୁ ଭୁବନେଶ୍ୱର ଯିବା ଆସିବା ମୁଁ ତ ଭୁବନେଶ୍ୱରରେ ହିଁ ରହୁଛି।
ଉଁ ଭୁବନେଶ୍ଵର କୋଉ ଜାଗା ର ଅଛନ୍ତି?
ଆଚଛା ଯିବେ।
ଆଚା ହଜାର ନା। ଆଉ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
ଆଉ କିଏ ରହୁଛି ନା ତମେ ଏକା?
ନାଇଁ ମୁଁ ତ ହଷ୍ଟେଲରେ ରହୁଛି ଆମେ ଯ ରୁମେଟ୍ ଚାରି ଜଣ ମାନେ ମୋତେ ମିଶେଇକି ଆମେ ଚାରିଜଣ ଆମେ ରୁମ୍ ରେ ରହୁଛୁ।
ଠିକ ଅଛି ଏ ସବୁ ମାନେ ଘର ପାଖାପାଖି ପିଲା ନା ଏମିତି।
ନାଇଁ ନାଇଁ ସବୁ ଅଲଗା ଅଲଗା କଟକର ମୁଁ ତ ରହୁଛି ଏଠୁ। ଆଉ ଜଣେ କେନ୍ଦ୍ରାପଡ଼ାର ବି ଅଛି ଝିଅଟେ ହଁ। ଉଁ ଜାଣିନି ଜାଗା କିନ୍ତୁ କେନ୍ଦ୍ରାପଡାର ସେ ମୁଁ ଜାଣିଛି ସେ ବେଙ୍ଗଲି।
ବେଙ୍ଗଲି
ହୁଁ।
ବେଙ୍ଗଲି କେମତି କେନ୍ଦ୍ରାପଡା ଲୋ
ହଁ ବେଙ୍ଗଲି କଣ ରହୁନାହାଁନ୍ତି କେନ୍ଦ୍ରାପଡା କୋଉ ଜାଗା ବି ସେ ହେଇଥିବେ ବେଙ୍ଗଲି କଣ ରହୁନାହାଁନ୍ତି ବେଙ୍ଗଲି ମାନେ ତାଙ୍କର ବେଙ୍ଗଲି କିନ୍ତୁ ଓଡ଼ିଆ ତ ମାନେ ଓଡିଆରେ ହିଁ ସେ ବେଶୀ ଟାଇମ କଥା ହୁଅନ୍ତି ଓଡିଆ ହିଁ
ଓ ହୋ ଠିକ୍ ଅଛି। ଆଉ ତମେ କେତେପ୍ରକାର ଭାଷା କହିପାରିବ?
ଆମର ଓଡିଆ, ହିନ୍ଦୀ, ଇଂଲିଶ ଏତିକି।
ଓଡ଼ିଆ, ହିନ୍ଦୀ, ଇଂଲିଶ।
ହୁଁ।
ଛି ତମେ ସବୁଠାରୁ ଭଲ ଭାଷାଟା କୋଉଟା ଲାଗେ?
ଉଁ ଭଲ ଭାଷା କୋଉଟା ଲାଗେ ମାନେ ଆମେ ଓଡିଆ ଯେହେ ତୁ ଓଡିଆ ତାପରେ ଫ୍ଲୁଏଣ୍ଟ ସେମ ଦେ ଖିବାକୁ ଗଲେ ମୁଁ ଓଡିଆ କହିପାରିବି ତାପରେ ହିନ୍ଦୀ ତାପରେ ଇଂଲିଶ।
ଠିକ୍ ଅଛି ନାଇଁ ଓଡିଆ ତ ଆମ ମାତୃଭାଷା। କିନ୍ତୁ ଓଡିଆଟାକୁ ଆମେ କେବେ ବି ମାନେ ନିନ୍ଦି ନିନ୍ଦା କରିବାନି କାହିଁକି ନା ଆମେ ଓଡିଆ ବୋଲି ଆମେ ଗର୍ବ ଆମେ ଓଡିଆ ବୋଲି ଆମେ ଓଡିଆ ବୋଲି ବହୁତ ଗର୍ବିତ କାହିଁକି ନା ଆମ ଐ ଇତିହାସରେ ଆମର ଓଡିଆର ମ ଓଡିଆର ସବୁ ବିଷୟରେ ଅଛି। ଯିଏ କି ଭାରତକୁୁ ଯୋଉମାନେ ଭାରତ ଦେଶ ଯେତବେଳେ ପରାଧୀନ ଥିଲା ସେମାନଙ୍କୁ ଦୂରେଇ ଥିଲେ ବା ସେମାନ ସହିତ ଯୁଦ୍ଧ ସେମାନଙ୍କ ସହିତ ଯୋଉଟା କୁନ୍ତି ପାଇକମାନେ ପାଇକ ପୁଅ ଯିଏ କିି ସେମାନେ ଆମକୁ ଆମ ଦେଶରୁ ଉଁ ମାନେ ଅଲଗା କରିଥିଲେ ତାଙ୍କ ସହିତ ଯୁଦ୍ଧ କରିକି ଆମ ଦେ ମାନେ ବହୁତ ଦେଶକୁୁ ଆମ ରାଜ୍ୟକୁ ଦେଶକୁ ଆଗୁକୁ ନେଇଥିଲେ। ଆଉ ସେମାନେ ଜାଣିଚନ୍ତି ପାଇକପୁଅର କେତେ ଏଁ ସ୍ୱାଭିମାନ କେତେ ଏ ଶକ୍ତି କେତେ ମାନେ ଧୈର୍ଯ୍ୟ ସେ ସବୁ ଜାଣିଚନ୍ତି। କୋଉମାନେ ଯିଏ କି ଇଂରେଜମାନେ ଇଂରେଜ ଦେଶର ଲୋକମାନେ କାହିଁକି ନା ସେମାନେ ତ ଅ ମାନେ ଆମ ଦେଶରୁ ଲୋପ ହେଇଯାଇଚନ୍ତି କିନ୍ତୁ ତାଙ୍କ ପରିବାର ସଦସ୍ୟ ଯିଏ ଥିବେ ନାତି କି ଅଣନାତି କି ତାଙ୍କ ନାତି ସେମାନେ ଯେତବଳେ ଐ ଇତିହାସରେ ପଢୁଥିବେ ତାଙ୍କର ଇତିହାସ ସେତବେଳେ ସେ ଜାଣୁଥିବେ ଯେ ପାଇକପୁଅର କେତେ ବଳ କେତେ ଶକ୍ତି।
ହୁଁ।
ଆଉ ଆମ ଭଳିଆ ବୋଲି ଆମେ ନିନ୍ଦିବାନି କିନ୍ତୁ ଆମ ରାଷ୍ଟ୍ର ଭାଷା ହିନ୍ଦୀ। ଅଛି ସେଥିପାଇଁ କିନ୍ତୁ ଆମେ ଓଡିଆ ବୋଲି ଆମେ ଗର୍ବିତ ରଖିବା। କିନ୍ତୁ ମୁଁ ଥରେ ମୁଁ ଥରେ ଭୁବନେଶ୍ଵର ରେ ମୁଁ ଭୁବନେଶ୍ଵର ଗୋଟେ ଜାଗା ଅଛି ପଟିଆ। ସେ ଜାଗାରେ ମୁଁ ରହୁଥିଲି ବର୍ଷେ। ଯେ କି ମାନେ ପଢା ଚାଲୁଥିବା ସମୟରେ।
ହୁଁ।
ଯାଇଥିଲି ରହିଥିଲି ବି ପଢାପୁଢିରେ ରହିକି ପଢୁଥିଲି।
ହୁଁ।
ତାପରେ ସେଠି ମୁଁ ଦେଖିଲି। ସେଟା ହଉଚି ଆମର କଣ ରାଜଧାନୀ? ସେମାନେ ଓଡିଆ ବହୁତ କମ କୁହନ୍ତି ହିନ୍ଦୀ ବହୁତ ଅଧିକ
ହଁ ବାସ୍ ମୁଁ ବି ତ ପ ଟିଆରେ ହିଁ ପଢ଼ୁଥିଲି ମୁଁ ରହୁଥୁଲି ପଟିଆରେ ହିଁ ରହୁଥୁଲି ତ ସେଇଠି ହିନ୍ଦୀରେ ହିଁ କଥା ହୁଅନ୍ତି ଆମ କଲେଜରେ।
ଆଉ ମାନେ ମୁଁ ସେଠି ଭାବେ ମୋ ଓଡିଆ ଭାଷା କଣ ଆଜି କି ମୁଁ ଭାବୁଚି ଏମିତି ତ ହିନ୍ଦୀ କହୁଛନ୍ତି କିଛି ଓଡିଆ କହୁଛନ୍ତି। ଯେତବେଳେ ଆଉ କୋଡିଏ ବର୍ଷ କି ତିରିଶ ବର୍ଷ ପରେ ଆମ ଭାଷା କଣ ଲୋପ ହେଇଯିବ ମୁଁ ଭାବେ ବେଳେବେଳେ।
ଲୋପ ପାଇବନି ମାନେ ଆମେ ବି ତ ମାନେ ବହୁତ ଜଣ ଅଛନ୍ତି ଓଡ଼ିଆରେ ଆମେ କଥା ହେଉଛେ ନା ତ ଲୋ
ନାଇଁ ନାଇଁ ଆମେ ଖାଲି କଥା ହେଲେ ହବାନି।
ହୁଁ।
ମୋ କଥା ବୁଝିପାଇଲେ କିନ୍ତୁ ଆମ ଓଡିଆ ଲୋକ ଆମୁକୁ ଓଡ଼ିଆରେ ନକଥା ହେଇକି ହିନ୍ଦୀରେ କଥା ହୁଅନ୍ତି। ସେଇଥିପାଇ ମତେ ଟିକେ ଭାରି ଚିଡି ଲାଗେ।
ମତେ ବି ମତେ ବି ସେଇୟା ହଁ।
ମୁଁ ତ ଓଡ଼ିଆ ମୁଁ କହିବି ଓଡ଼ିଆ ଅସୁବିଧା କଣ ଅଛି?
ହଁ ହଁ।
ଆଉ ମୁଁ କଣ ଓଡିଆ ମୁଁ ଇଂଲିଶ କହିବି ତମେ ସେଠି କହିବ ତମେ କୋଉଥିବ ବେଶୀ ପାଠ ପଢିଚୁ ତୋରନା ବେଶୀ ଜ୍ଞାନ। ନା ଦେଖେଇ ହଉଛୁ। ସେଥିପାଇଁ କିଛି କହିବେ। ଆଉ ସେଥିପାଇଁ ଆଉ ନିଜ ଭାଷାକୁ ଟିକେ ରଖିବା ନା ନାଇଁ। ଆଉ ଏଇ ଭଳିଆ କଥା। ଆଉ ତମ ଭଉଣୀ କେବେ ତମ ଭଉଣୀର ବେଶୀ ଭଲ ନା ନାଗ ନାଡ଼ି।
ମାନେ ବୁଝି ପାରିଲିନି।
ତମର ଯୋଉ ଦି ଭଉଣୀ ଅଛନ୍ତି ସେସବୁ ଭଲ ନା ସବୁବେଳେ ନା
ହଁ ଆମେ ତିନି ଜଣ ସବୁବେଳେ ହିଁ ଗୋଟେ ଜାଗାରେ ମଜାମସ୍ତି ବୁଲାବୁଲି ଆମର ସବୁବେଳେହିଁ ମାନେ ଚାଲେ ସାଇଜ୍ ଏମିତି ମୁଁ ବିହାରିନେ ବାହାରକୁ ବୁଲିବା ପାଇଁ ଗଲେ ଯିବୁ ମିଶିକି ଯିବୁ ଯୁଆଡ଼େବି ଯାହା ଘରକୁ ଯିବୁ ମିଶିକି ଯିବୁ। ଖାଇବା, ପିଇବା, ଶୋଇବା ଆମର ସବୁବେଳେ ଗୋଟେ ଜାଗାରେ ହିଁ ଆମେ
ଆମ ଆମ ଘର ପାଖରେ ଗୋଟେ ଦି ଭଉଣୀ ଅଛନ୍ତି। ଆମେବି ମୋ କଥାବି ମୁଁ ନିଜେ କହୁଚି ଆମେ ଭାଇ ଭଉଣୀ ସବୁବେଳେ ମାଡ଼ଗୋଳ ଲାଗୁ ସବୁବେଳେ।
ଆଚ୍ଛା ହଁ ଭାଇ ଭଉଣୀ ଭିତରେ ତ ହବ ହଁ ହବ ଆମେବି ତ ହଉ ଆମେତ ଆମ ଭିତରେ ଝଗଡା ହେଇଯିବ ପ୍ରବଳ ଝଗ ଡ଼ା ହୁଏ ଆମେ ତିନ ଜଣ ସିଏ ତାକୁ କହିବ ମୁତାକୁ କହିବି ସିଏ ତାକୁ
ଦି ମୋ ଭଉଣୀ ବାହା ହେଇଚି କିନ୍ତୁ ଆମେ ଏ ମାଢଗୋଳ ହଉଛୁ ରଗାରଗୀ ହଉଛୁ ରୁଷୁଛୁ ଆଉ ଫେର୍ ବି ସିଏ ମତେ ସେଟା ଫେରେ ଆସି ମତେସେ ଡାକି ଆଉ ଚାଲ ଯିବା ସେଠି ଯିବା ମୁଁ କହିଲି ତୁ ତୋର ମଣିଷ ହେଇଗଲୁ ବାହାର ରାଜ୍ୟ ମାନେ ବାହାର ଷ୍ଟେଟରେ ରହୁ ଚୁ ବାହାର ରାଜ୍ୟରେ ତୁ ବୋର ବେଶୀ ପଇସା ହେଇଗଲାଣି ଆମକୁ ଆଉ କାହିଁକି ପଚାରିବୁ ଇଏ କରିବୁ ଆଉ କହିଲା ହୋଉ ତୁଯଦି ନକହୁଛୁ ଆଉ ପଚାରିବିନି ଆଉ ଫୋନ୍ କାଟିଦିଏ।
ଆଉ ଫେରେ ନିଜେ ନିଜେ ଠିକ୍ ରାତି ସାତଟାକି ଆଠଟା ହବ ଭାଇ କଣ କରୁଚୁ? ଆଉ ଖାଇସାରିଲୁଣୁ ମୁଁ କହିଲି ଆପ ଆମେତ ଖାଇସାରିନୁ ଆଉ ଆଉ ବୋଉ ଖାଇସାରିଲାଣି ମୁଁ କହିଲି ହଁ ବହୁତ ଖାଇ ସାରିଲାଣି ଆଉ ତାର ବୟସ ହେଲାଣି
ହୁଁ।
ଖାଇସାରିଲାନି ଅଳ୍ପ ଦିଟା ଖାଉଚି ଆଉ କହିଲା ହଁ। ଠିକ୍ ଅଛି ତୁ ଟିକେ ପଢାପଢି କର ମୁଁ କହିଲି ହଉ କରୁଚିପା। ହଁ। ମୋ ଭଉଣୀ ଟିକେ ଶୀଘ୍ର ପ୍ଲସ୍ ଥ୍ରୀ ଜଷ୍ଟ ଅଁ ଆଡ଼ମିଶନ୍ କରିଚିତ ତାର ଭଲ ପ୍ରସ୍ତାବ ଆସିଲା
ଆଚ୍ଛା।
ତାପରେ ଆମେ ମାମୁ କହିଲୁ ବାପା ସେତେବେଳେ ଏକ୍ସପର୍ଟ କରି ଯାଇଥିଲେ ମରିଯାଇଥିଲେ।
ହୁଁ।
ମାମୁଁ କହିଲେ ଯେ ଆଉ ଗୋଟେ କାମ କରିବା ଆଜିିକାଲି ତ ପରିସ୍ଥିତି ବହୁତ ଖରାପ ହେଲାଣ।
ହୁଁ ହୁଁ।
ଆ ତୁ ଭଲ ପ୍ରସ୍ତାବ ଟା ହାତ ଛଡା କନା କରିଦେ। ଧାର ହୋଉ କରଜ ହୋଉ ତାପରେ ଆମ ଅ ବୋଉ ଯୋଉ ମହିଳା ମଣ୍ଡଳରେ ଅଛି
ହୁଁ ହୁଁ।
ଲକ୍ଷେ ଟଙ୍କା ଆଣିଥିଲି। ତାପରେ ମୋ ମାମୁଁ ବି ଲକ୍ଷେ ଦେଇଥିଲେ। ତାପରେ ସୁନା ବି ମାମୁଁ ଦେଇଥିଲେ। ଆମେ ବି ସୁନା କିଣିଥିଲୁ ଆମର କଣ ମାନେ ଡିମାଣ୍ଡ୍ ଏତେ ନଥିଲା। ତାପରେ ବନ୍ଧୁବାନ୍ଧବ ଆମର ସବୁ ହେଇଗଲା ବାହାଘର ଉଠିଗଲା। ତଥାପି ଆମେ ଏପର୍ଯ୍ୟନ୍ତ ସୁଝୁଛୁ ଆହୁରି ଲାଗିବ ଦି ବର୍ଷ ଦି ବର୍ଷ ଲାଗିବ। ଆଉ କାହିଁକି ନା ଆଜିକାଲି ମାନେ ଆମ ଅ ଓଡିଆରେ ଜାତିରେ ମାନେ ବିବାହ ଟା ବୋହୁତ୍ ଆଜିକାଲି ଖର୍ଚ୍ଚ ସୁନାର ମୂଲ୍ୟ ତ ଜାଣି
ହଁ ହଁ ଏବେ ତ ବୋହୁତ୍ ହେଇଗଲାଣି।
ଆଉ ମୁଁ ବି ଯେମି ତମେ ବି ସେମିତି ସମସ୍ତେ ଆମେ ସମାଜରେ ଚଳିବା। ଆଉ ପଇସା ଡିମାଣ୍ଡ୍ ତ ଆମର ଦିଆ